ହାଲୋ ହଁ ମ୍ୟାଡ଼ାମ କଣ କରୁଛନ୍ତି?
ଏମିତି ବସିଛ ତମେ?
ହଁ ଏମତି ଶୋଇଛି ମୋ ଭଏସ୍ ଶୁଭୁଛି ନା।
ସ୍ଲୋ ଶୁଭୁଛି।
ଆଛା ଭଏସ୍ ଶୁଭିଲା।
ହଁ ଏବେ ଶୁଭିଲା
ଆଚ୍ଛା ତ ଆମେ ଆମ ଟ୍ରପିକ୍ ଉପରକୁ ଯିବା।
ହଁ।
ଆମ ଟପିକ୍ ଥିଲା ଦଣ୍ଡ ନାଚ ତ। ଆପଣ ଦଣ୍ଡନାଚ ଦେଖିଛନ୍ତି। ହଁ ହଁ ଆପଣ ଦଣ୍ଡନାଚ ଦେଖିଛନ୍ତି।
ହଁ ଦେଖୁଛି ଗାଁ ମାନଙ୍କରେ ଆସିବେ।
ଆଚ୍ଛା ଦଣ୍ଡନାଚ ଓଡିଶାରେ ଏକ ପ୍ରାଚୀନ ଲୋକ ପର୍ବ। ଓ ଲୋକ ନୃତ୍ୟ ଏହା ମୁଖ୍ୟତଃ ଭଗବାନ୍ ଶିବ। ଓ ମା କାଳୀଙ୍କ ଆରାଧନା ପାଇଁ ପାଳନ କରାଯାଏ। ଚଇତ୍ର ମାତ୍ରାରେ ଏହି ପର୍ବ ବହୁତ୍ ଭକ୍ତି ଓ ନିଷ୍ଠାତା ସହିତ ପାଳନ କରାଯାଏ। ଆମର ଇତିହାସରେ ଦଣ୍ଡ ନାଚର ପରମ୍ପରା ବହୁ ପୁରାଣା। ମାନେ ପୁରୁଣା ଯେ ଏତେ ପୁରୁଣା ଯେ ମାନେ ଏବେ ଯାଏ ମଧ୍ୟ ସେଇ ଦଣ୍ଡନାାଶ ସେହି ପରି ଢାଞ୍ଚାରେ କରାଯାଏ। ତ ପ୍ରାଚୀନ କାଳରୁ ଭକ୍ତ ମାନେ ଦେବ ଦେବୀ ମାନଙ୍କ। କୃପା ଲାଭ ପାଇଁ ଏହି ବ୍ରତ ଓ ନୃତ୍ୟ କରି ଆସୁଛନ୍ତି। ଅ ଏହା ଓଡ଼ିଆ ସଂସ୍କୃତିର ଏକ ମହତ୍ତପୂର୍ଣ୍ଣ ପରମ୍ପରା। ଦଣ୍ଡ ନାଚରେ ଭାଗ ନେଉଥିବା ଭକ୍ତମାନଙ୍କୁ ଦଣ୍ଡୁଆ କୁହାଯାଏ। ଅ ଦଣ୍ଡୁଆ ମାନେ କଣ କରନ୍ତି, ସେମାନେ ବ୍ରତ ପାଳନ କରନ୍ତି। ସ୍ଵାତି ଖାଦ୍ୟ ଖାଆନ୍ତି ଏବଂ କଠର ନିୟମ ମାନନ୍ତି। ଜାଣିଥିବେ ଦଣ୍ଡୁଆ ମାନ କେବେ ତେଲ ଲଗେଇବେ ନାହିଁ। ଚପଲ ପିନ୍ଧିକି ରାସ୍ତା ପରିକ୍ରମଣ କରିବେ ନାହିଁ। କୌଣସି କୁକୁର କି କୌଣସି ପଶୁ କି କୌଣସି ଲୋକ ଯଦି ତାଙ୍କୁ ଛୁଇଁଦବ ତ ତାଙ୍କର ପଇସ ମଧ୍ୟ ମାରା ହେଇଯିବ ଆଉ ସେମାନେ ଖାଦ୍ୟ ଖାଦ୍ୟ ଖାଇଲା ବେଳେ ତାଙ୍କର ବାଜା ବାଜିବ କୌଣସି ଲୋକ କି କୌଣସି ପଶୁ କି ପକ୍ଷୀ ଯଦି ରାବିଦଲେ କି ଏ ପାଟି କରିଦେଲେ ସେ ଖାଇବେ ନାହିଁ।
ଆଉ ଯଦି ଯଦି ତାଙ୍କ ଖାଇବାରୁ ଗୋଡ଼ି କି। ଆଉ ଚୁଟି ବାହାରି ପଡ଼େ ସେମାନେ ସେଇ ଭାତକୁ ଖାଇ ତ ଦିଅନ୍ତି। ତାପରେ ଆଉ ଭାତ ଖାଆନ୍ତିନି, ମାନେ ଯଦି ଭାତରେ ଗୋଡ଼ି ବାଜିଲା, ତାହେଲେ ସେମାନେ ଆଉ ଖାଇବେନି
ଖାଇବି ଯାହା ଗୋଟେ ଥର ହିଁ ତାଙ୍କର ବଢା ହେଇଥିବ, ଆଉ କଣ ହୁଏ ନା ଅ ମାନେ ଦଣ୍ଡୁଆ ମାନେ
ମାନେ ଯେଉଁ ଯେତିକି ସମୟ, ମାନେ ଯେତିକି ସମୟ ତାଙ୍କର ମାନେ ଢୋଲ ବାଜେ, ସେତିକି ସମୟରେ ହିଁ ତାଙ୍କୁ ଭାତ ଖାଇବାକୁ ପଡ଼ିବ, ଯଦି ଢୋଲ ବନ୍ଦ ହେଇଗଲା ଯଦି ବି କାରଣବଶତଃଉ କିଛି ବି ଯୋଗୁ ଯଦି ବନ୍ଦ ହେଇଗଲା ତାଙ୍କେ ଭାତ ଛାଡ଼ିବାକୁ ପଡ଼ିବ, ମାନେ ଦିନସାରାରେ ଗୋଟେ ଘର ଭାତ ଖାଇବେ, ସେଇଟା ପୁଣି ମାନେ ଏମିତି ବେଶୀ ସମୟ ତ ରହୁନି ତିନି ଚାରି ମିନିଟ୍ ଏମିତି କିଛି ନେଇକିରି ସାରିବାକୁ ପଡ଼ୁଛି ଆଉ
ହଁ ଅଁ ଆପଣ ଜାଣିଛନ୍ତି ମାନେ ଦଣ୍ଡୁଆ ମାନେ ଯୋଉ ଖାଉଛନ୍ତି ତାଙ୍କ ଯୋଉ ପରିବା କଟାଯାଏ ସେ ଯାକ ଅଧୁଆ ବୋଲି
ହଁ ତ ମୁଁ ଜାଣିଛି କାରଣ ଆମ ବାବା ଆମ ଦାଦା ଆକେ ଯାଇଛନ୍ତି ଦଣ୍ଡକୁ ତ ମୁଁ ଦେଖିଛି
ଆଛା ତ ତାଙ୍କେ ଯୋଉ ମାନେ ପନିପରିବା ବି ଖାଆନ୍ତି ସେଇଟା ବି ଅଧୁଆ ନା କିନ୍ତୁ କୌଣସି ବି ଗୋଡି କି ବାଲି କୌଣସି ବି ବାଜେ ନାହିଁ କିଛି
ଆଉ ଯଦି ସେଥିରେ ଆମର କଣ କହୁଥିଲି? ପଣା ବି ଗୋଟେ ଥର ହିଁ ସାରନ୍ତି ସେମାନେ
ହୁଁ
ଦିନସାରରେ ଦଣ୍ଡ ନାଚ ଖରାରେ କରିକରି ଆଉ
ତାକୁ ମ ପଣା ହୁଏ ଆଉ
ହଁ ତାଙ୍କ ପାଇଁ ବଳା ହୁଏ ତାଙ୍କୁ ଯେତେବେଳେ ତାଙ୍କେ ଯେତେବେଳେ ବାଲି ଦଣ୍ଡ ଭାଙ୍ଗିକିରି ପୋଖରୀକୁ ଯାଆନ୍ତି ଗାଧୋଇବା ଲାଗି, ସେଇ ଟାଇମରେ ମାନେ ଯୋଉଁମାନେ ପୂଜା କରିଥାନ୍ତି ଯେତେବେଳେ ମାନେ ମନ୍ଦିର ପ୍ରତିଷ୍ଠା ହୁଏ ସେଇ ଟାଇମରେ ସେତେବେଳେ ମାନେ ସେଇ ଟାଇମରେ ଭୋଗ କରାଯାଏ ସେଇ ଭୋଗକୁ ଯା ଯାର ଯାହାର ଯାଇଥାନ୍ତି
ପୂଜା ମାନେ ଗକୁ ଯାଇଥାନ୍ତି, ସେମାନଙ୍କ ଘରେ ନେଇକି ଦେଇଥାନ୍ତି, ତ ପୋଖରୀରେ ଭୋଗ ସାରିକି ପଣା ପୋଖରୀରେ ହୁଏ, ହୁଏ ସେଇଠି ପୋଖରୀ କୁଳରେ ହିଁ ତାଙ୍କ କିଏ ପଣା ପାଣି ସାରିବେ ତାପରେ ଯାହା ଯଦି ବଳକି ଥାଏ ତ ଯେଉଁମାନେ, ଯେଉଁମାନଙ୍କ ଘର ଲୋକମାନେ ଯାଇଥାନ୍ତି ଦଣ୍ଡକୁ ବାକି ଯୋଉମାନେ ଯା-ଯାଇନଥାନ୍ତି ସେମାନେ ବି ପଣା ଘରକୁ ଆଣିି ପିଇ ପାରନ୍ତି କିନ୍ତୁ ତ ଯଦି ସେଇ ପଣା ପିଇବେ ସେଥିରେ ଯେହେତୁ ମହାପ୍ରଭୁଙ୍କ ଝୁଣା ପଡ଼ିଥାଏ, ତ ସେଇ ପଣା ଯେ ଯୋଉମାନେ ପିିଇବେ, ସେଇଦିନ ଯାଇଁକି ପିଆଜ ରସୁଣ ଖାଇବେନି।
କି ଆମିଷ ଖାଇବାକୁ ହେବ ନାହିଁ, ଯଦି ଆମିଷ ଖାଇବେ ତାହେଲେ କୋପ କରିବେ ମହ ରୁ ଏମିତି ବି କିଛି ଅଛି ଆଉ ଯଦି ମାନେ ଆଜି ରାତିରେ ଜଣେ ଦଣ୍ଡକୁ ଅ ପଳେଇଲା ତ ଦଣ୍ଡକୁ ଗଲା ବେଳେ ପଛକୁ ବୁଲିକି ଅନେଇବେନି। ଆଉ ତାଙ୍କ ଘର ଲୋକ ମାନେ ମଧ୍ୟ, ଘର ଲୋକ ମାନ ମଧ୍ୟ ସେଇ ଦିନ ଠାରୁ ଆମର ଏକୋଇଶି ଦିନି କି ବାଇଶି ଦିନି ଯାର ତିରିଶ ଦିନି ରହୁଛି- ସେମାନଙ୍କର ଅ ସେତିକି ଦିନ ପର୍ଯ୍ୟନ୍ତ ମୁଣ୍ଡ କୁଣ୍ଡେଇବେନି ମୁଣ୍ଡରେ ତେଲ ଲଗେଇବେନି କି ମୁଣ୍ଡକୁ ହାତ ମାରିବେନି ଯାହା ଯଦି ବି ମାନେ ଯୋଉମାନେ ସ୍କୁଲ୍ ଯାଉଛନ୍ତି ଟିଉସନ୍ ଯାଉଛନ୍ତି ସେମାନେ କଣ କରିବେ ନା ଯଦି ଅ ପାଣି ଯୋଉ ପୋଖରୀକୁ ଯାଉଛନ୍ତି ପାଣି ଭିତରେ ରହିକିରି ହିଁ ପାଣି ହାତ ମାରିବେ ମୁଣ୍ଡରେ ମାନେ ବନ୍ଧ ଭିତରେ ବୁଡିକି ରହିକି ମୁଣ୍ଡକୁ ହାତ ମାରନ୍ତି ସେଇ ଟାଇମରେ ଆମେ ବି ମୁଣ୍ଡକୁ ହାତ- ବି ମାରିବେନି ସେମାନେ ଗୋଡ଼ ହାତ ଏଗୁଡ଼ାକ କିଛି ବି ତେଲ ଲଗେଇବେନି ଆଉ
ଆଚ୍ଛା
ଏମିତି ସବୁ ଆଉ ପିଆଜ ରସୁଣ ତ ମନା ପୁରା ସାଧା ଜିନିଷ ଫୁଟାଣା ଫୁଟଣ ବି କିଛି ହବନି ଯୋଉମାନେ ପାଣି ସେ ହିସାବରେ ଆଜି ମାନେ ଯିଏ ଯାଏ ତାର ସ୍ତ୍ରୀ ହଉ କି ନିଜ ମା ହଉ ମାନେ ପାଳନ ହିସାବରେ ରହନ୍ତି ସେମାନେ ମଧ୍ୟ ଦିନ ସାରା ଯାକରେ ଗୋଟେ ଥର ଭାତ ଖାଆନ୍ତି ଆଉ ଖରାବେଳେ ଯେତେବେଳେ ମହାପୁରୁ ପୋଖରୀ ଉପରେ ପଣା ପାଣି ସାରନ୍ତି ଘରେ ମଧ୍ୟ ସେହି ଟାଇମ୍ ରେ ମହାପୁରୁ ସାରିଲା ପରେ ଏମାନେ ମଧ୍ୟ ପଣାପାଣି ହିଁ ସାରନ୍ତି ଆଉ କିଛି ଖାଆନ୍ତିନି ଗୋଟେ ଥର ହିଁ ଭାତ ଖାଆନ୍ତି ଆଉ ଯେତେବେଳେ ତାଙ୍କେ ମାନେ ପାଖରେ ମନ୍ଦିର ଯେହେତୁ ଥିବ ତ ଯେ ସେତେବେଳେ ସେଇଠାରେ ଘଣ୍ଟ ବାଜେ ତ ସେଇ ଟାଇମ୍ ହିଁ ୟାଙ୍କେ ଘଣ୍ଟ ବାଡ଼େଇ କି ହିଁ ଭାତ ଖାଆନ୍ତି, ନହେଲେ ଖାଇବେନି ଆଉ ସେମାନେ ଯେମିତି ବାଡ଼ିକି ବାଲିକି ଗଲି ଗୋଡ଼ିକି ଆମର ଚୁଟି ପଡ଼ିଲେ ଭାତ ଖାଇବେନି ଏଇମାନେ ମଧ୍ୟ ଖାଇବେନି ସେମିତି ହିସାବରେ ରହିଥାନ୍ତି ସେମିତି
ଆଚ୍ଛା
ଆଉ ଏହା ସାଧାରଣତଃ ଚୈତ୍ର ମାସରେ ପାଳନ କରାଯାଏ ଜାଣିଚ ଏହା ହେଉଛି ଲଡ଼ସ୍ ଶିବ ଆଉ ଆମର ଲଡ଼ସ୍ କାଳୀଙ୍କର ଆରାଧନା ସହ ଜଡ଼ିତ ରହିଛି ଆଉ ଭକ୍ତମାନେ-ଅ- ବ୍ରତ ରଖି ନାଚ ଗୀତ ଓ କିମ୍ବା କଠିନ ସାଧନା କରନ୍ତି ଆମର ଯଦି ଜଣେ କହି ଥାଏ ଯେ ଆମେ ଦଣ୍ଡକୁ ଯିବୁ ଗୋଟେ ବର୍ଷ ପାଇଁ କି ଦି ବର୍ଷ ମନେକର ଏବେ ମନେଙ୍କର ଜଣେ ପାଳିଛି ଦି ବର୍ଷ ପାଇଁ ତ ତାର ଆଉ ଜ ଆଉ କଣ କହୁଛନ୍ତି ସେଟାକୁ ପଇସା ଆଣିଲେ ସୁଦ୍ଧ ଯେମିତି କରିଛନ୍ତି ତାର ସୁଦ୍ଧ ଦେବା ପାଇଁ ଆଉ ଗୋଟେ ବର୍ଷ ଏକ୍ସ ଏକ୍ସଟ୍ରା ଯାଇ ଯା
ଆଚ୍ଛା ଆଛା ତ
ଆ ବାକି ସେଇ ଦିନ ରାତିରେ ଆ ଯୋଉ ଦିନ
ହଁ
ଅ ଗାଁ ରେ ମହାପୁରୁ ଥାଆନ୍ତି ବା ଦଣ୍ଡ ମହାପୁରୁ ଥାଆନ୍ତି ସେଇଦିନ ଖରା ବେଳେ ତ ଦଣ୍ଡ ନାଚ ଦେଖିବେ ଏବେ ବା
ଧୂଳିଆ ଦଣ୍ଡ
ଦଣ୍ଡ ହଁ ଧୂଳିଆ ଦଣ୍ଡ ଦେଖିବା ପାଇଁ ଯାଆନ୍ତି ତାପରେ ସନ୍ଧ୍ୟାରେ ଯେମିତି ପାଣି ପଣା ସାରିବା କଥା ଭୋଗ ଭାଗ ଘରକୁ ଆସି
ପାଣି ଦଣ୍ଡ ହୁଏ ପୋଖରୀରେ ତାପରେ ଭୋଗ ଫୋଗ
ଯେମିତି ଖାଇବା କଥା ସେମିତି ସାରନ୍ତି ବାକି ରାତିରେ ନାଚ ଆଉ ମାଙ୍କ କାଳିସି ଦଣ୍ଡ ଏଗୁଡ଼ାକ ହୁଏ।
ପ୍ରଭା ହୁଏ ପ୍ରଭା।
ହୁଁ
ଉଭା ହୁଏ ତ
ଆଉ ଦଣ୍ଡନାଚ। ରେ ତାର ନିୟମ ଅଛି ଯେ ମାଛ, ମାଂସ, ଅଣ୍ଡା ପୁରା ଖାଇବେନି। ମାନେ ମଦ ତମ୍ମାଖୁ କି ନିଶା ଦ୍ରବ୍ୟ ଯାହାବି କିଛି ରହିଛି ସେଗୁଡ଼ାକ ବି ସେବନ କରିବେନି ଆମର ମିଛ କହିକି ତ କଣ କହିଲେ?
ଆପଣ ଜାଣିଛନ୍ତି ଦଣ୍ଡ ନାଚ ସାରିଲା ପରେ ମାନେ ଆମ ସଂକ୍ରାନ୍ତି ଗଲା ପରେ ମ ତା ପରଦିନ ମାନେ ଆମିଷ କରିକିରି ଖାଆନ୍ତି ବୋଲି ସେଇ ମନ୍ଦିରରେ
ହଁ ହଁ ମନ୍ଦିରରେ ଖାଆନ୍ତି ଛେଳି କି ଯାହାବି ତାଙ୍କେ ସହି ନାହିଁ ସେଠି
ହଁ। ଖାଆନ୍ତି ତାକୁ ମାନେ ମାରିକିରି ଭୋଜି କରିକି
ହଁ ଖାଆନ୍ତି ମାଙ୍କୁ ଦାନ କରିକରି ଖାଆନ୍ତି ସେମାନେ।
ହଁ। ଦଣ୍ଡନାଞ୍ଚରେ ଢୋଲ ମହୁୁରୀ ଝାଞ୍ଜ ଓ ଅନ୍ୟାନ୍ୟ ବାଦ୍ୟଯନ୍ତ୍ର ର ତାଳରେ ନୃତ୍ୟ ପ୍ରଦର୍ଶନ କରାଯାଏ ଦେଖିବେ। ଯେତେବେଳେ ସେ ଝୋଲ ଝାଞ୍ଜ ମହୁରି ଯୋଉ ସବୁ ଅଛି ସେ ଯା ବାଜିଲେ ଖାଲି ତା ଟଙ୍କା କମ୍ପନ ଶୁବୁଥାଏ ପ ନା ତାର ପ୍ରତିଧ୍ଵନି ଶଣିବାକୁ ବହୁତ୍ ଭଲ ଲାଗେ। ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ପୂଜା କରାଯାଏ। ଦଣ୍ଡୁଆ ମାନେ ଭଜନ ଗାଆ ଆଦି ଯେଉଁ ଗଣ୍ଡଦ ଗାହାଣୀଯାକ ଗାଆନ୍ତି। ଗାନ୍ଧିନୀ ବୀଣା ବନ୍ଦନା କରନ୍ତି।
ଆଉ ଆମର ମାନେ ଯେଉଁମାନେ ଦଣ୍ଡକୁ ଯାଆନ୍ତି ସେମାନେ ମିଛ କଥା କହିବେନି କି ଖରାପ ଭାଷା ଭାଶା କହିବେିନି ଝଗଡ଼ା ବି କରିବେନି ଆଉ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ହୁଏ ପରିଷ୍କାର ପରିଚ୍ଛନ୍ନତା ରହିବାକୁ ହୁଏ।
ମାନେ ତାଙ୍କ ସହିତ ବି ତାଙ୍କ ଘର ଲୋକ ମଧ୍ୟ ପାଳନ ମାନେ ପାଳନ୍ତି ଏଇସବୁ। ଅ ଯେମିତି କି ମାନେ ଖାଲି ପାଦରେ ଯିବା ତେଲ ନ ଲଗେଇବା ପାଉଡର ନ ଲଗେଇବା ମାନେ ଏମିତି କିଛି ଜିନିଷ
ହଁ।
ତାପରେ ଜଣ୍ଡୁଆ ମାନେ ଗାଁ ର ବିଭିନ୍ନ ସ୍ଥାନ ବୁଲି ବୁଲି ପୂଜା ଓ ନୃତ୍ୟ କରନ୍ତି ସେମାନେ
ହଁ ମାନେ ଯେଉଁ ଏକୋଇଶ ଦିନ ବି ତାଙ୍କର ପାଳନ ହୁଏ ତ ସେ ଏକୋଇଶ ଦିନ ଯାକ ଲାଗି ଗି ସେ ମନ୍ଦିରରେ ନ ରହିକିରି ମାନେ ମହାପୁରଙ୍କୁ ଯେଉଁ ଯେଉଁ ଗାଁରେ ବରାଦ କରିଥାନ୍ତି ସେଇ ସେଇ ଗାଁକୁ ବୁଲି ବୁଲିକି ତାଙ୍କେ ଖରାରେ ବର୍ଷାରେ ଯାହା ଯାହା ବି ହୁଏ ଏଥିରେ ଯାଇକି ତାଙ୍କେ ନା ମାନେ ମହାପ୍ରଭୁଙ୍କର ପ୍ରସଙ୍ଗ ଅ କରନ୍ତି।
ଆଚ୍ଛା ଠିକ ଅଛି ଆମର ଏବେ ଟାଇମ୍ ହେଇଯାଇଛି ରଖୁଛି।
ହଁ ହଁ।